ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ।
ହଁ ନମସ୍କାର ସୁଧୀର କେମିତି ଅଛନ୍ତି?
ନମସ୍କାର ଭାଇ ନମସ୍କାର ମୁଁ ବହୁତ ଭଲ ଅଛି ମୁଁ ବହୁତ ଭଲ ଅଛି।
ଏମତି ଅଛ ସୁଧୀିନ?
ଆଜ୍ଞା ମୁଁ ବହୁତ ଭଲ ଅଛି।
ଛା ଆଉ ଘରେ ସବୁ କେମିତି ଅଛନ୍ତି?
ଘରେ ସମସ୍ତେ ବହୁତ ଭଲ ଅଛନ୍ତି।
ରଛନ୍ତି ତ ଆଉ କଣ ହାଲଚାଲ ଏବେ ତମର ସବୁ?
ଏବେ ହାଲଚାଲ ସବୁ ଭଲ ଆପଣଙ୍କ ଘରେ କେମିତି ହଁ ଏବେ ଘରର ହାଲଚାଲ ବହୁତ ଭଲ ଆପଣଙ୍କ ଘରେରେ ସମସ୍ତେ ଆଛା ଆଛା ଆଉ କଣ ଖାଇବାକୁ ସରିଲାଣି ଆପଣଙ୍କର। ଆଚ୍ଛା ଆଚ୍ଛା ଆପଣଙ୍କ ଘରେ କଣ ଖାଇବା ପିଇବା ହଁ।
ଖାଇବା ପିଇବା ସରିିଲାଣି ଆଉ।
ଆଚ୍ଛା ଆଚ୍ଛା ଆଉ ଆପଣଙ୍କର ପଢାପଢି କେମିତି ଚାଲିଛି।
ଆଁ।
ଆପଣଙ୍କର ପଢାପଢି କେମତି ଚାଲିଛି? ଆପଣଙ୍କର ପଢାପଢି କେମିତି ଚାଲିଛି?
ପଢାପଢି ବହୁତ ଭଲ ଚାଲିଛି ଏବେ ତ ମୋର ସରିଲା ରାତ୍ସ୍ ଏବେ ମୋର ନାଁରେ ମୁଁ ଗୋଟେ କୋର୍ସ କରୁଥିଲି ସେଇଟା ତ ଏବେ ସରିଲା ଆଉ ତମର ଏବେ କଣ ଚାଲିଛି ପଢାପଢି ସରିଲାଣି?
ଆଜ୍ଞା ମୋର ଏବେ ପଢ଼ାପଢ଼ି ସରିଲାଣି ମୋର ଏ ସ୍ନାତକ ଡିଗ୍ରୀ ଡିଗ୍ରୀ ମୁଁ ପାସ୍ କରିଛି ଆଜ୍ଞା ଆଜ୍ଞା ଆଉ ଆପଣଙ୍କ ଘରେ ବାବାଙ୍କ ଦେହ କେମିତି ଅଛି? ଆପଣଙ୍କ ବାବାଙ୍କ ଦେହ କେମତି ଅ
ଟିକେ ଖରାପ ଥିଲା କିନ୍ତୁ ଏବେ ଟିକେ
ଆଚ୍ଛା ଆଚ୍ଛା ଆଉ ଆପଣଙ୍କ ମାଆଙ୍କ ଦେହ କେମତି ଅ ମାଆଙ୍କ ଦେହ କେମିତି ଅଛି? ଆଚ୍ଛା ଆଚ୍ଛା ହଁ ମୋ ମା ଆଚ୍ଛା ଆଚ୍ଛା। ମୋ ମାଆଙ୍କ ଦେହ ବି ବହୁତ ଭଲ ଅଛି ମୋ ବାପାଙ୍କ ଦେହ ବି ବହୁତ ଭଲ ଅଛି।
ଏ ଆମର ସବୁଠାରୁ ପ୍ରିୟ ପର୍ବ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।